ହଁ କହ।
ହଁ ଶୁବିଲା।
ହଁ କହ। କଣ କରୁଚୁ?
ଶୁବୁନି।
କଣ କରୁଚୁ କିଲୋ? ଉଁ
ଏ ଏଇ ରୋଷେଇ ଚାଲଚି ତ ଏଇ ଆଚାରି ମ ମ ମନୁଇ ଘରୁ।
କୋଉ ଘରକୁ? ବାପ ଘରୁକୁ।
ଏ ନାଇଁ ନାଇଁ, ଏ ବଡ ଶ୍ୱଶୁର ପରା ତାଙ୍କ ଲାଇନି ଏପଟେ ଅଛି ତ, ସେଇ ଯୋଗୁ ପଳେଇ ଆସିଚୁ।
ମାନେ, ସେ ତୋ ଶାଶୁଘର ପାଖେରେ ତ
ହଁ ନା, ଘର ଆମେ ପୁରୁଣା ଘର ଯେମତି ସେଥି ପୁଅଟା
ଓହୋ, ସେ ତାର ଦୁଷ୍ଟ ହଉଛି ଆଉ। ଦୁଷ୍ଟ ହଉଚି ଲୋ। ବର୍ଷା ତ ପୁରା ସାତ ଦିନି ହେଲାଣି କମ ଏମିତି ଲାଗିଚି ଲାଗିଚି ଲାଗିଚି ଆଜି ବେଶୀ ହଉଚି, ସବୁବେଳେ
ସବୁବେଳେ କଣ କହିଲୁ ରାତି ଯାଙ୍କ ହୁଏ, ସକାଳ ନଅଟା ଦଶଟା ବେଳକୁ ଛାଡିଯାଏ। ଆଜି କିନ୍ତୁ ଜମା ଛାଡୁନି ପୁରା ଚାଲିଚି।
ହୁଁ, ଆମର ତ ସେମତି ଆଉ। କଣ କରିବା? ସିଏ ଶୋଇଚି। ଆମ ରୁମ୍ ରେ କେହି ନାହାନ୍ତି ଠିକ୍ କି, ନାଇଁ ଉଠିଥିଲା ଉଠିକି କେକ୍ ଫେକ୍ ଖାଇକି ଫୁଣି ଶୋଇଚି।
ଅହ।
ଆଉ କହ।
ଆଉ, ସକାଳେ କଣ ଖାଇଥିଲୁ?
ମୁଁ, ସକାଳେ ଜଳଖିଆ ଏଇ ବରା, ଆଲୁଚପ
ଯାହା ହଉ ବର୍ଷା ପାଗକୁ ତ ହେଇରା ପୁରା, ବର୍ଷା ହବାକୁ ବରା ତରକାରୀ
ହେ
ଆମର ଏଠି ସକାଳେ ଏତେ କିଣାକୁ, ଣି ମାନେ କିଣାକୁଣି ଯାହା ଉପରଓଳି କାଳେ କେହି କିଣା ଖାଇବା ଖାଇବାକୁ ଇଏ କରିବେନି, ମତେ କିନ୍ତୁ ଭଲ ଲାଗେ। ମୁଁ ତ ଆମ ଗାଁକୁ ଯିବି ମାନେ, ମାନେ ଗାଁ ରେ ଗଲେ ମୁଁ ଖାଏ- ବ୍ରଶ କରିବି ମାନେ ବାପା ଆଣିକି ଥୋଇ ଦେଇଥିବେ, ଏଠି ଯାହା ବନା ବନାୟା
ଏହେ ଆମର ତ ସେମିତି ଯ କିଣାକୁଣି ବେଶୀ ଜଳଖିଆ, ଆମର ବେଶୀ ରୁଟି ଟା ହଉଛି ନା
ହୁଁ
ରୁଟିଟା କିନ୍ତୁ ହଉଚି ଆମର
ଉଁ ହୁଁ
ରୁଟି ଟା ରୁଟି ସନ୍ତୁଳା ଡାଲମା ଆମର କିନ୍ତୁ ଜଳଖିଆ ଏଗାରଟା ସାଢ଼େ ଏଗାରଟା ଟାଇମରେ ଖାଇବା ଆଉ, ଭାତ ସାଢେ ଦିଟା ଗୋଟେ ତିନିଟା ଏମିତି
ଓ ହଁ- ଆମର ମୁଁ ସକାଳେ ଉପମା କରିଥିଲି, ସମସ୍ତେ ଖାଇଥିଲୁ ଇଏ ଖାଇକିରି ଅଫିସ ଗଲେ- ପୁଣି ଗୋଟେ ବେଳକୁ ଆସିଲେ, ଭାତ ଫାତ ଖାଇବୁ ଆଉ-
ମିଶିକି ରୋଷେଇ ସରିଲାଣି।
କଣ ରୋଷେଇ? ଭାତ
ହଁ- ଆମର ପା ଲାଇନ୍ ନଥିଲା ପାଞ୍ଚ ଦିନି ହେଲା, ହେଲା ଆମ ଫେଜ ଗାଁରେ ଅଛି, କିନ୍ତୁ ଆମ ଫେଜ ଟା ଟ୍ରାନ୍ସଫର ପୋଡି ଯାଇଥିଲା ଯେ ପାଞ୍ଚ ଛଅ ଦିନ ହେଲା ଲାଇନ ନାହିଁ ମୋ ପୁଅ ଯର ଗରମ ଛୁଆ ଦେଖୁ କେନ୍ତିହୁଅନ୍ତି ଏସିି ଛୁଆ ଛୁଆ ରହିବା ଛୁଆଗୁରା ହେରା ସବୁ ଡିଜିଟାଲ ଛୁଆ ଜନମ ହେଇଛନ୍ତି- ଏବେକାର ଆଉ ସେ ଯୋଉ ଗରମ କାନ୍ଦେଛ ଆମର ଦିନରେ ଜେଲିଟର ଲଗାଉ ଜେନେଟର ଟା କେତେ ତିନି ଘଣ୍ଟା ଚାରି ଘଣ୍ଟା ଲାଗିବ-
ହୁଁ ହୁଁ
ଇନଭଟର ଟା ଆଣିକି ଚାଜ ବସେଇ ଦବଉ ଜଣଙ୍କଠ ଏଠି। ଆଉ ଦାଦଙ୍ଗରେ ବସେଇ ଦଉ ରାତିରେ ଇନଭଟର ଚଳୁ ଦିନରେ ପୁଅଟାକୁ ଯେତିକି ସମୟ ରହେ ନ ନେଲେ ବିଛୁ ନହେଲେ ପଳେଇ ଆସେ ଆମ ଖଞ୍ଜା ଭିତରକୁ ଏଇ ବଡ ଶ୍ୱଶୁର ଘରକୁ ପଳେଇ ଆସେ କାଲି ଲାଇନ ଆସିଛି- ଏତେ ହାଇ ଦେଇଛି ଯେ ମାନେ ଫ୍ୟାନ ବଲ ସବୁ ଫୁଟେଇ ଦେଇଛି।
ମାମା ଏ ଭାଇ ମାନେ ପୁରା ବଢି ଯାଇଛି ପାୱାର- ଉହୁ ମାମା ହୁ ଏ ଭାଇ
ତାପରେ ହେଇଯୁ ରାତି ଏଗାରଟାରୁୁ ଇଏ ଆଣିକି ମା ଛୁଆ ମୋ ଯାଆ କ ଆଣିକି ଗାଡିରେ ଆଣିକି ଆମକୁ ଛାଡିଦେଲେ ଛାଡିଦେଇକି ଗଲେ ସେମାନେ ସକାଳୁ ବାପା ଭାଇ ଆସିକ ନେଇକି ପଳେଇଲେ ଆମେ ମା ଛୁଆ ଆଉ ଲାଇନ୍ ନାହିଁ ଆଉ ଯାଇକିଠୁ ହଇରାଣକୁ ଚାଜେ ବସେଇହଉନି। ଲାଇନ ଅଛି ଖାଲି ବଲ ଜଳୁଚଛି ଆଉ ନହେଲେ ଚାର୍ଜ ବି ମୋବାଇଲ ଫଟେଇ ଦଉଛି ଚାର୍ଜର।
ଏ ଭାଇ ଏନା ଦେନି ନହେଲେ ପୁଣିଥରେ ଆହୁରି ଅଧିକ ଟଙ୍କା ଖର୍ଚ୍ଚ ହେଇଯିବ। ଯାହା ତ ଲାଇନ ଆସିବ ଆସିବ ମୋବାଇଲ ଟା ପୋଡିଦେଲେ କଣ କରିବ?
ହୁଁ-
ଉୁଁ ହୁଁ ଆଉ ସେଇଥି ରୋଷେଇ ବସେଇ କରିକ ଖିଆ ପିଆ କରୁଛ।
ଆଚଛା ସ କଣ କହିଲ-
ମୁଁ କହିଲି ସେଇଠି ରୋଷେଇବାସକରିକି ଖିଆ ପିଆ କରୁଛ।
ହଁ ସେଇଦିନ ଇଏ ହଉଚ ଏଠି ନାଇଁ ଏଠି ମୁଁ ଆସିଚି।
ସାଇକଲ ଚଲେଇବୁ। ଉଠ ଚାଲ୍।
ହକର୍ କେ ଆସ ଭଲ।
ହୁଁ ହୁଁ କହ।
ଆଉ କହ।
ଆମ ଗାଁ ରେ ବି ତ ଲାଇନ୍ ନଥିଲା ଦି ଦିନ।
ଏ ଭଗବାନ ଗାଁରେ ମୋ ମମି କହୁଚି ଆସୁନୂ। ମୁ କହିଲି ତମେ ତ ହଇରାଣ ହଉଚ ଲାଇନ୍ ଯୋଗୁଁ ପୁଣି ମୋତେ ଡାକୁଚ ମୁଁ ଯାଇକି ଆଉଥରେ ହଇରାଣ ହୁଁ।
ଆଉ ଏକୁଟିଆ ଏକୁଟିଆ ହେଇଥିଲେ ବି କିଛି ନାହିଁ, ଏ ଯୋଉ ଛୁଆ ଗୋଟ
ହଁ ଏକୁଟିଆ ହେଇଥିଲେ ଆମେ ଯେମିତି ଯାହା ଶୋଇପଡିବା। ଏଇ ଛୁଆ ଟା ବା ଦେଖୁନ ନେଇକି ତୁ କଣ କରିବୁ ମତେ କହନି।
ହୁଁ ନା। ଆଉ ଛୁଆ ଟା ନ ଶୋଇଲେ ନ ଖାଇଲେ ଇଏ ବିରକ୍ତି ହେଲେ ସେମାନେ
ମୁଁ ମାନେ ଗରମରେ ମୋ ପୁଅଟାକୁ ଏମିତି ମାଡା ବାଡେଇଲି ତୁ ମାନେ ଖାଲି ମାଇଲି ଖାଲି। ମତେ ସବୁ ଶୋଧିଲେ। ମୁଁ କହିଲି ସେ ସେ କଣ ଜାଣି ପାରୁନି ଛୁଆଟା ଗରମ କୁ ସେ କାହା କୂଳରେ ରହୁନି। ଖାଲି ଟିଙ୍କି ବୁଲଉଚି। ଖାଲି କହୁଚି ବାହାରେ ବୁଲିବ। ତାକୁ ଗାଡିରେ ତଥାପି ଜାଣିଚୁ ନା ଜେଲି ତ ରେ ଯଦି ମ ମଳି ପଶିଲଲା ଘର ଲାଗିଲେ ମଳି ପଶିଲା କ ଝାଡିବାକୁ ପଡିବ। ଯୋଉ ମଳି ପଶିଯାଇଚି ସେ ଚାଲିଲାନି। ତାକୁ କଣ କହିଲା ଆମ ଭାଇ ଖାଲି ବାଇକରେ ବୁଲେଇଲା ମାନେ କେବଳ ଖାଇବ ବୋଲି କୁହ ଇଏ ଟିକେ ହେଲା।
ପବନ ଦିଏ।
ପବନ ଟିକେ ବାଜିବ ବୋଲି ତା ଦେହରେ ତାକୁ ଖାଲି ବାଇକ୍ ରେ ବୁଲେଇଲେ। ଏମିତି କିଲି ବିଲି କରୁଚି। ଏରା ବି ଜଦିିବା ହଉଚି ଜିତ ଆ ନାଇଁ ଖାଇବା ଟା ଏଇ ଏଇ ସନ୍ତୁଳା ଟିକେ ସକାଳୁ କେକ୍ ମ୍ୟାଗି ଫାଗି କୁ ବଡ଼ ଆଁ କରି ଦଉଚି।
ମ୍ୟାଗି ଦେଲେ ଏଇ ଅଟାର ଦବୁ ମଇଦା ର ଦବୁନି।
ଓ ହୋ ସେଟା ଏଇ ଦେଉନି ତାକୁ ଏଇ ତା ଦିଦି ହରିକା ଖାଇଲେ ଟିକେ ଆଁ କରୁଚି ଖାଇବାକୁ ଏତିକି। ଆଉ କେକ୍ ଖଣ୍ଡେ ଖାଇକି ଶୋଇଥିଲା। ଏଇନା ସନ୍ତୁଳା ହେଇଚି ଖାଇବ। ଦିଟା ବେଳକୁ ଭାତ ଖାଇବ।
ହୁଁ ହୁଁ ନାଇଁ ଯଦି ବି ମ୍ୟାଗି ଫାଗି ଦବୁ ଅଟାର ମ୍ୟାଗି ଟା ଆଣିକି ଦବୁ ଆଉ।
ଉ ହୁଁ।
ତା ମସଲା ଟା ପକେଇବୁନି। ଖାଲି ଅଟା ମାଗି ସେ ଏଇ ସ୍ପଟିକରେ ଆମର ସାଇକେଲ ତାର ଚଲଉଚି। ବାହାରେ ତ ବର୍ଷା ପକଉଚି। ଏଇଥିରେ ସାଇକେଲ ଚଲଉଚି। ନାଇଁ ଦେଖିବା ରଥଯାତ୍ରାରେ କହିଚି ତ ଆଙ୍କୁ ଯିବା ପାଇଁ ଏଇ ରଥଯାତ୍ରାରେ ମୋ ଶାଶୁଘର ଗାଁ ରେ ବି ଭଲ ରଥଯାତ୍ରା ହୁଏ ତ ଇଏ ବାହାରିଚନ୍ତି ଗାଁ କୁ ଯିବା ପାଇଁ।
ୟେ କରିବା। ଆର କଣ ଦିଟା ଝିଅ ହେଇଚି?
ହଁ କହୁଚନ୍ତି ତ।
ମୁଁ କାଇଁ ଜାଣିନି। ଏବେ ଏତେ ଜଲଦି ତାର ବା ଛଅର ନା କେତେ ଏମିତି ଗୋଟେ ଏମିତି ଚାଲିଥିଲା।
ମୁଁ ଜାଣିନି କିନ୍ତୁ କହୁଥିଲେ ତ ସମସ୍ତେ। ମୁଁ
ହେ ଭଗବାନ ସେ ମୁଣ୍ଡ ପିଟିଦବ।
ନାଇଁ ତୁ ଯାହା କହ ପଛକେ ପୁଅର ବେଶୀ ଦୁଷ୍ଟ ବେଶୀ ବାଳୁଙ୍ଗା ଝିଅ
ହଁ ନା ମୁଁ କହୁଥିଲି ତାକୁ ମୁଁ କହିଲି ତୋର ପୁଅଟେ ଝିଅଟେ ହେଇଗଲେ ବି ଗୋଟେ ଏକାଥରେ ଯାଆନ୍ତା। ନା ନାଇଁ କହୁନୁ?
ହୁଁ ହୁଁ।
ହୋ ହୋ ଏକୁଟଆ ହଇରାଣ ହଉଥିବ ଛୁଆଟା ସିଏ ତ ଟେଣି ଟେଣିଟା।
ଆଉ କଣ ମୁତ ଏକୁଟିଆ ଏଇ ଗୋଟିଏ ଛୁଆ ରେ ତ ମଣିଷ ମୁଣ୍ଡ ପିଟି ଦଉଛ
ମୁଁ ବା କାଲି କହୁଥିଲି ମୁଁ କଇଲି ଆକୁ କେ ବିକିଦେବି କୋଉଠି? ଏତେ ପରିବାର ଆମର ଥାଇକି ମୁଁ ଚିଡ଼ି ଯାଉଛି ମ୍ ମୋ ପାଖରେ ସେ ରହୁନି। ଆଠ ଦଶ ମିନିଟ ଯା କ୍ଷୀର ଦେଲେ ଯେତିକି ଆସୁଛି ଏତିକି। ହ୍ୟାଲୋ। ଖାଇଲା ବେଳେ ମୁଁ ପାଖକୁ ଏତିକି ନହଲେ ନାଇଁ। ଆଉ କଣ କହ? ଆଉ ଘରେ ସମସ୍ତଙ୍କ ଦେହ ପାହା ଭଲ ଅଛି?
ହଁ ଭଲ ଅଛି। ହୁଁ ଭଲ। ମୋ ପୁଅର ଦେହ ଟା ଖରାପ ହୋଇଯାଇଥିଲା ୟା ପୂର୍ବ ୱିକ୍ ଟାରେ ପୁରା ଝାଡା ବାନ୍ତି ହେଇକିରି ପୁରା ଅଣିଆନ୍ତି।
କହୁଥିଲା କହୁଥିଲା ଇଏ ମୋ ପୁଅ ପା ଜ୍ଵର ଯେ ତାକୁ ଦିଥର ମେଡ଼ିକାଲ ନେଇକି ସେ ତାକୁ ଜ୍ୱର ପରେ ମୋତେ।
ଜ୍ୱର ହେଇନି। କିନ୍ତୁ ମାନେ ସଠାତ୍ ରାତିରେ ଭଲରେ ଖାଇଲା ପିଇଲା ଭଲସେ ଶୋଇଲା ହଠାତ୍ କି ରାତି ବାରଟା ଗୋଟେ ଟେବେଳକୁ ବାନ୍ତି ହେଲା। ମୁଁ କହିଲି କଣ ପାଇଁ ବାନ୍ତି ହେଲା ବୋଲି ତାପରେ ତ ଚାଲିଲା ଆଉ ଝାଡା ଝାଡା ମାନେ ଠିଆ ହେଲା ସେ ପୁରା ବୋହି ଚାଲିଲା। ତାପରେ ସାଙ୍ଗେ ସାଙ୍ଗେ ସକାଳୁ ଉଠିକି ନେଲି ହସ୍ପିଟାଲ ନେଲି ଡକ୍ଟରଙ୍କୁ ଦେଖେଇକରି ମେଡିସିନ ଆଣିକି ଦି ଦିନ ଖାଇଲା ତାପରେ ମେଡିସିନ ଖାଇଲା ଟି ଭଲ ହେଲା।
ଏଇ ନା ଛୁଆଙ୍କୁ ଜଗି ବାହାର ଜିନି
ସେ ଶୁଣିଛି କିଲୋ ନା ତୁ ତାକୁ ଆମ୍ବ ଯଦି ସେ ଟିକେ ଆମ୍ବ ଦେଖିଦେଲା ତାର ସରିଲା। ମାନେ ଆମ୍ଳ ପାଇଁ।
ଏ ଭଗବାନ ଆମ୍ବ ମୋ ପଅ ନୁହେଁକି ଏଇ ଶିଖେଇ ଦେଇଛନ୍ତି ଖାଲି ଶୋଷାରୀ ପକଉଛି ଆମ୍ବ। କିନ୍ତୁ ମାନେ ଆମ୍ବ କଳା କି ମିଠା ମୋ ଝିଅ ବେଳୁ ହିଁ ଆଜି ଯାଏ ଚାଖୁନି। ଆମ୍ବ ଦେଖିଲେ ମୋର ମୋ ଦେହ ହାତ ଫଳି ଯାଉଚି। ମୁଁ କହିଲି ମୁଁ ଖାଉନି। ତା ବା ହଁ ମୁଁ କଇଲି ତା ବାବା ବି ଖାଉନାହାନ୍ତି। କିନ୍ତୁ ମୋ ପୁଅ ଖାଇ ଆମ୍ବ ଖାଇବ ବୋଲି କଣ ହଉଚି।
ମିଠା ମିଠା ବେଳକୁ ପୁର ଇଏ ହଉଛି ଆଉ।
ହଁବା।
ଓଲୋ। ଆଜି ବର୍ଷା ପାଗକୁ ଇଚ୍ଛା ହେଲା କୋଳଥ ଡାଲି ଟିକେ ଖାଇବା ପାଇଁ ଯେ କୋଳଥ ଡାଲି ଟିକେ ବସେଇ ଦେଇଛି।
ଭଲ ହଉଥବ ବର୍ଷା ଦିନକୁ କୋଳଥ ଡାଲି ଭଲ। ଏସି ଲଗାନା ପାଗ ଏମିତିଆ ଦେଇଛି ଏସିି ବନ୍ଦ କର ହଁ। ଆଉ କଣ?
ତୋ ଦେହ ପାହା ଭଲ ଅଛି?
ହଁ ଦେହ୍ ପାହା ଏଇ ଜର ତ ଟିକେ ପୁଅ ଟାକୁ ହେଇଥିଲା ଯେ, ଛୁଆ ମୋ ନିଜକୁ ଗଲେ ଚଳେଇବି ଛୁଆ ଗୁରାଙ୍କୁ ହେଲେ ଭାରି ଡର ଲାଗେ।
ଛୁ ମାନେ କୋଳରୁ ଓଲ୍ହେଇବେନି ଛୁଆରାଙ୍କର ଯଦି ଦେହ ଖରାପ ହବ ସେ କୋଳରୁ ଓହ୍ଲେଇବେନି।
ଓଲ୍ହେଇବେନି ଖାଲି କୁଂଥୁ କୁଂଥୁ କୁଂଥୁ କୁଂଥୁ କୁଂଥୁ କୁଂଥୁ କୁଂଥୁ କୁଂଥୁ ଖାଲି କୁଂଥୁ କୁଂଥୁ ହେବେ।
ହୁଁ ହୁଁ। ଦେଖିଲେ କୁନ୍ ମୁନିଆଲାଗିବ।
ହଁ ପା ଦେଖିଲେ ଦୁଖ ନାଗୁଛି ବାଡେଇ ଦେଲା ବେଳକୁ ଇଚ୍ଛା ହଉନି। ଏ ମୋ ପୁଅଟା ପୁରା ବଡ଼ି ରେ ବଳ ନାହିଁ ସେ ଖାଲି ଫେମେ ଧରିକି ବୁଲୁଛି।
ଟୋଟାଲି ମାଉଁସ ନାଗୁନି ଖାଲି ଫେମେଟେ ଦିଟା ପଡିଚି ତାର। ନାଇଁ ବର୍ଷେ ତିନି ମାସ ହେଇଛିି।
ଉୁଁ ହୁଁ।
କଥା ତ କହୁନି ଆଉ ଖାଲି ଙ୍କି ଆଁ ଇଂ ଗାଁ। ହଉଛି।।
ଦି ବର୍ଷ ପରେ ଗୋଟେ ଗୋଟେ ୱାର୍ଡ କହିବ ଆଉ ଏବେ କଣ କହିବ କି?
ଖାଲି ବା ବା ବାବା ମାମା।
ହୁଁ ହୁଁ। ହଁ ହଁ ତୋ ପୁଅ ହେଲା ସକାଳେ ମୋ ନଣନ୍ଦର ଝିଅ ହେଲା ରାତିରେ ଗୋ ଟେ ଦିନରେ ହେଇଚନ୍ତି। ହୁଁଉଁ।
ହୁଁ ନିଜ ନଣନ୍ଦ? ଏ ତୋ ନଣନ୍ଦ ଅଛନ୍ତି ନା ନାଆନ୍ତି?
ନିଜର ନୁହଁ ୟାଙ୍କ ମାମୁଁ ଝିଅ ମୋ ନିଜର କେହି ନାହାନ୍ତି। ଏ ନାନି ପୁରା ନିଜର ନା ନଣନ୍ଦ ନା ଦିଅର ଇଏ ଏକୁଟିଆ।
ଏକୁଟିଆ ଭଲ। ଶାଶୁ ମା,
ସିଏ ଏକୁଟିଆ। ଶଶୁର ନାହାନ୍ତି।
ହଉ ପରେ କରିବି କଥା ହବା।
ହଉ ହଉ।